ହାଲୋ।
ହଁ ଆଉ କଣ କରୁଥିଲ?
ଏଇଠି ବସିଛୁ।
ଅ ହୋ। ମୁଁ ବି ବସିଛି ଆଉ ମୁଁ କହିଲି ଦେଖିବା ବହୁତ ଦିନ ହେଲା କଥା ହେଇନି ଟିକେ ଲଗେଇଦବା ଙ୍କ କରୁଛନ୍ତି ଆଉ। ଆଉ ଏଇନିଆ ତ ସବୁ ଚାଷ ବା ଟାଇମି ଆରମ୍ଭ ହେଇଗଲାଣି। ତମ ଆଡେ ବିଲ ବି ବିଲ ବାଡି ଅଛି ନା ନାଇଁ ନା କେମତି କଣ ଚାଷ କରୁଚ ଆଉ କେମିତି କୋଉଥିରେ ସବୁ ଚାଷ ହଉଛି ଦେଖିକି କହିଲ।
ହଁ ଆମ ଆଡେ ବିଲ ଅଛି ନା ବହୁତ ବିଲ ଅଛି ଗାଁ ଚାରିପଟେ ତ ବିଲ ସମସ୍ତଙ୍କର କିଛି କିଛି ପସନାଲ ଚାଷ ଏଇ ଦିନିଆ ଧାନ ଆଁ ଚାଷ ହୁଏ କ ମ ବର୍ଷା ଦିନିଆ ବିରି ମୁଡା ଚାଷ ହୁଏ। ତାପରେ ଏ-ଏଇଦିନିଆ ରାଶି ହୁଏ ଆଗରୁ ତ ଲୋକ ହଳ ଲଙ୍ଗଳ ଧରିକି ଖରା ଦିନରୁ ଚାଷ କରନ୍ତି। ଅ ମ ଲଙ୍ଗଲରେ ଖରାଟିଆ ଚାଷ ହୁଏ ତାପରେ ତଳି ଫଳି ପଡେ ତାପରେ ପୁଣି ବର୍ଷା ଦିନ ଆସିଲେ କାଦୁଅ ହୁଏ ସେ ତଳିକି ଓମ ଓପାଡିକି ପୁଣି ରୁଆଯାଏ ତାର ପ୍ରୋସେସ ଚାଲେ ଏବେ ତ ଆଉ ସେ ସବୁ ନାଇ। ଏବେ ଟ୍ରାକ୍ଟର ହେଇଗଲାଣି ଟ୍ରାକ୍ଟର ରେ ଯାହା ଖରାଟେ ଚାଷ ଗୋଟେ ଥର କରିଦିଅ ପୁଣି ତଳି ପକେଇ ଦିଅ ରହିଥିବ ଲୋକ ପକେଇକି ସେତେବେଳେ କିନ୍ତୁ ବୁଣା ଯାଏ ଜାଣିଛ ନା ବୁଣା ଯାଏ। ଧାନ ଧାନ ବୁଣି ଦେଇକି ଆସନ୍ତି ତାପରେ ଯାଇକି ତାକୁ ହଳରେ ବାରେ ହୁଡନ୍ତି ବୁ ବାଟିଆ ପକାନ୍ତି ଅ ସେ ବିଲକୁ ଲୋକ ନେଇକି ଯାଆନ୍ତି ଯେ ତାଙ୍କ ପାଇଁ ଖାଇବା ଯାଏ ବିଲରେ କେବେ
ହଁ ଆମର ବି ହଁ ବିଲ ଖାଇବା ତ ଜାଣିଛ କେତେ ବଢିଆ ଲାଗେ ତାର ଗୋଟେ ବାସ୍ନା ଅଲଗା ଗୋଟେ କେମତି ଲାଗେ କେମତି ଗଣ୍ଡ ଅମ୍ବୃତ ଖାଇଲା ନେ ମତେ ତ ଭାରି ବଢିଆ ଲାଗେ। ଯୋଉ। ଆଗୁ ଏବେ ତ ସବୁ ଲୋକମାନେ ଆଉ ଏତେ କରୁନାହାନ୍ତି। ଚାଷ ଅ ଖାଲି ଭାଗ ବଖରା ଦେଇ ଦଉଚନ୍ତି କିନ୍ତୁ ଆଗରୁ ତ ସବୁ ତଥାପି କରୁଚନ୍ତି ଅ ଗାଁରେ ସବୁ କିନ୍ତୁ ଆଗ ପରିକି ଆଉ ଆଗରୁ ନିଜ ବ ଘରେ ହଳ ଥାଏ ବଳଦ ଥାଆନ୍ତି ହଳ ଥାଏ ନିଜ ଘର ଲୋକ ନେଇକି ବି ଯାଆନ୍ତି କରନ୍ତି। ବହୁତୁ ସେଇରାବି ଦେଖିବାକୁ ବହୁତୁ ବଢିଆ ଲାଗେ ମାନେ ବିଲରେ ଗୋଟେ ହଳ ବୁଲୁଥୁବ ସେ ସବୁ ଦେଖିଲା ବେଳକୁ ବଢିଆ ଲାଗେନି। ଏଁ ଜ ପରିବେଶ ଟା ବହୁତୁ ଗୋଟେ। ପୁରା ପୁରା ପ୍ରାକୃତିକ ପ୍ରାକୃତିକ ଲାଗେ ଏବେ ତ ଖାଲି ସବୁ ମେସିନ ବାହାରିଲାଣି ଆଉ କେହି ଲୋକ କିଛି ହାତରେ ବି ବନା ସବୁ ରୁଆ ବେସିନ ବାହାରିଲାଣି କଟା ମେସିନ ବାହାରିଲାଣି ସବୁ ହଳ ତ ଟ୍ରାକ୍ଟର ହେଇଯାଉଚି ସବୁ ମେସିନ ବାହାରିଲାଣି କିନ୍ତୁ ଆଗରୁ ଲୋକମାନେ କେନ ନିଜେ ହାତରେ ବି କାଟୁଥୁଲେ ନିଜେ ବି ଯୋଉ ଲ ବେଙ୍ଗେଳା କରୁଥିଲେ ବି ବଳଦ ବେଙ୍ଗ ଗଳା ଜାଣି ଥି ଥିବ ବଂ-କରନ୍ତି ଉଁ ସେଇ ସବୁ ଦେଖି ଦେଖିବାକୁ ଭାରି ବଢିଆ ଲାଗେ ବଳଦକୁ ପଛେ ପଛେ ଯାଇ ମାନେ ମର୍ତେ ତ ଭାରି ବ-ଏବେ ତ ମାନେ ଟ୍ରାକ୍ଟର୍ ବେଙ୍ଗେଳା ବି ହଉଥିଲା ଏବେ ଆଉ ବେ-ସେ ବିଲରୁ ହିଁ ଧାନ ଆସୁନି ପୁରା ଡାଇରେକ୍ଟ କଟା ହଉଚି ସେଇଆଡୁ ସିଆଡୁକୁ ବି ଇଁ ଇଏ ହେଇଯାଉଚି ମାନେ ଆଉ ସବୁ ଦେଖିବାକୁ ସେ ସବୁ ଏବେକାର ଛୁଆ ସେ ସବୁ କିଛି ଆଉ ବଳଦ କଣ ହଳ କଣ ସେମାନେ ଜାଣିପାରିବେନି ଆମେ ଯାହା ହଉ ଟିକେ ଟିକେ ଦେଖିଚେ ଜାଣିଚେ। ଏଁ ତ ଏବେ ଛୁଆ। ବହଳଦ-ଅଦ୍ର କଣ ଜାଣିପାରିବେନି ହଳ କଣ ଜାଣିିନଥିବେ ଏବେ ତ ସେମାନେ ପୁରା ଟ୍ରାକ୍ଟର ମେସିନ୍ ସବୁ ଦେଖିଲେ ସେ କାଇଁ ସେ ସବୁ ଆଉ ଜାଣିବେ।
ନାଇଁ ଆମ ଟାଇମିରେ ତଅ ହଁ ଆମ ଟାଇମିରେ ତ ହଳ ନେଇକି ରାତି ଚାଆରିରୁ ଦେଖିବ ନେଇକି ଯିବେ କି ଗୀତ ଗାଉଥିବେ ହଳୁଅ ନେଇକି ଗଲା ବେଳେ କଥା ହଉଥିବେ ସେ କେତେ ସୁନ୍ଦର ଲାଗେ। ଆଉ ଏବେ ଆଉ ଖାଇଥ କାମ ।
ହଁ ଆଗ କାଳିଆ ବି ସବୁ ଜିନିଷ ଆଗରୁ ଝାମ୍ପି ଥାଏ ମୁଣ୍ଡରେ ଦିଅନ୍ତି ସେ-ସବୁ ଯୋଉ ବର୍ଷା ହେଲେ ସେ ସବୁ ଜିନିଷ ବି ଦେ-କଣ କୁଁ ଓହୋ ଆମ ଆଡେ ଝାମ୍ପି କୁହନ୍ତି କିନ୍ତୁ ସେଇଟା ଦେଖିବାକୁ ବି କେତେ ସୁ ସୁନ୍ଦର ଲାଗେ ଏ ମତେ ତୁ ତ ଭା ବଢିଆ ଲାଗେ ଆଗରୁ ଯୋଉ ଜିନିଷ ଢିଙ୍କ କିି ଥିଲା ଝାମ୍ପି ଏଇ ସବୁ ଏବେକାର ଛୁଆ ସେରା କଣ କହିଲେ ବି ବୁଝିପାରିବେନି। ସେ ତ ଦେଖି ନାହାନ୍ତି ଆଉ କି କାହାର ନାହିଁ ଆଗରୁ କେତେ ଢିଙ୍କିରେ ଚୁନା କୁଟା ଯାଏ ସବୁ ତ ଢିଙ୍କିରେ ହୁଏ ବ-ପର୍ବ ରଜ ପର୍ବ ହେଲା ର -ପୂର୍ବରୁ ପୁରା ଚୁନା କୁଟା ଗୋଟେ ଥାଏ ।ଘର ଘରକା ସବୁ ଯାଇଁକି ସମସ୍ତଙ୍କ ଘରେ ଘରେ ଢିଙ୍କି ସବୁ ମିଶିକି ଚୁନା ଫୁନା କୁଟିବେ କାରଣ ରଜରେ ତ ଆଉ କୁଟା କୁଟି କିଛି ହୁଏନି ନା ବଟା ହୁଏନି କୁଟା ହୁଏନି କି କଟା ହୁଏନି ତ ସେମାନେ ସବୁ ଆଗୁଆ କରତି ସେ ସବୁ ଜିନିଷ ଏବେ ଧୀରେ ଧୀରେ ଲୋପ୍ ପାଇଗଲାଣି।
ଢିଙ୍କି ତ ଆଉ ନାହିଁ।
କିନ୍ତୁ ଏବେ ତ ଗ୍ରାଇଣ୍ଡର୍ ଶିଳ ବି ନଥିବ ଲୋକଙ୍କ ଘରେ ଅଧିକାଂଶ। ଲୋକ ତ ଥର ମସ୍ ମସଲା ଟିକେ ବି ହେଲେ ଗ୍ରାଇଣ୍ଡର ଯାହା ଟିକେ ହେଲେ ଗ୍ରାଇଣ୍ଡର। କିନ୍ତୁ ଶିଳ ବି ନଥିବ କିନ୍ତୁ ଆଗରୁ ସବୁ ଶିଳରେ କେତେ ବିରି ଫିରି ବାଟିକି ପିଠା ବି କରିକି ଦଉଥିଲି ଏତେ ଏତ-ସବୁ ମେସିନ୍ ଜିନିଷ ବାହାରିଗଲା ଲୋକ ସେଇଥିପାଇଁ ବେଶୀ ରୋଗ ମାନେ କାମ ନ କରିକି ବି ଅଧା ରୋଗରେ ପଡିଯାଉଛନ୍ତି। ହାତ ଗୋଡ ସ୍ ଯଦି ଆମେ ଏକ୍ସରସାଇଜ କଲେ ହଲେଇଲେ ଉଁ ଯାହା ବିି ହେଲେ ଟିକେ ଦେହ ସୁସ୍ଥ ରହିବ ଏବେ ତ ସବୁ ମେସିନ ହେଇଗଲାଣି ଏମିତି କିି ରୋଷେଇ ମେସିନ ବି ବାହାରି ଗଲାଣି।
ଯେତେବେଳେ ତ ହଳ ଲଙ୍ଗଳ ରୁ -ଝାଳ ବୋହୁଥିବ ବାରଟା ପର୍ଯ୍ୟନ୍ତ ଲୋକ ଖଜୁରୀ ଖାଇଯାଉଥିବେ ଜାମୁ ଖାଇଯାଉଥିବେ ସେଏ ଦିନ ଅଲଗା ଥିଲା ଓଦର ଗୋଟେ ଜିନିଷ ଥିଲା ଜାଣିଚ ନା?
ହଁ ଓଦର ଯଉ ନିଅନ୍ତି। ଏ ଖତ
ଖତ ନିଅନ୍ତି ଶଗଡ ଗାଡିରେ, ଖରା ଦିନ ହେଲା ମାନେେ ଚଷା ଭାଇ, ଚଷା ଭାଇଙ୍କର ତ ନାହିଁ
ଗାଁ ରେ ଯୋଉ ଯାଉଥିବେ ସେଇଗୁରା ସବୁ ଲାଇନରେ ଜଣଙ୍କ ପରେ ଜଣେ ଦେଖିବାକୁ ବିତ କେତେ ସୁନ୍ଦର ଲାଗେ। ଏବେ ତ କିଛି ନାହିଁ।
ଥିବେ ସେ ହଳ ବୁଲଉଥିବେ ଆଠେ, ଦଶ ହଳ ବୁଲୁଥିବ ସେ ଏରିଆରେ, ତମକୁ ଯାଇଥିବ ପୁରା ସେ ଗୀତ ଗାଇକି ଏମିତି ପାଗ ଟିକେ କାଆଁଳିଆ କାଆଁଳିଆ ଦେଇଥିବ, ଭାରି ସୁନ୍ଦର ଲାଗେ ଦେଖିବାକୁ ସେମାନଙ୍କ ଗୀତ ବି ଅଲଗା ପ୍ରକାର ଗୋଟେ ଏବେବିଆଉ କାଇଁ ସେ ଗୀତ ଶୁଣିବାକୁ ମିଳୁଛି, ନା ଏବେ ସେ ପିଲା ତ ହଳ ବି କଣ ଜାଣିନଥିବେ ବଳଦ କଣ ଜାଣିନଥିବେ। ତାଙ୍କ ସାମାନ ସବୁ ଲୋପ୍ ପାଇଗଲାଣି।
ହଁ।ଚାଷୀ ଗୋଟେ ଚାଷୀ ଭାଇ ର ଖୁସି ହେଲା ବର୍ଷା ତା ଚାଷ ଟାଇମ ଆସିଲା ମାନେ ବର୍ଷାରେ ସେ ଓଦା ହେଇକି ଗୀତ ବୋଲିକି ହଳ କରିକି ହଳ ଧରିକି ଆସୁଥିବ ତାଙ୍କର ଗୋଟେ ଖୁସି ବି ଲାଗେ ତାଙ୍କୁ ଦେଖିଲେ ସେମାନେ ବି ବହୁତ ଖୁସି ହୁଅନ୍ତି। ଯେହେତୁ ତା କର ସେଇ ଜିନିଷ ଗୁରା ସବୁ ତାଙ୍କ ଟାଇମି ଆସିଗଲା ଆମେ କେମତି ଚାଷ କରିବୁ ସେଇ ଜିନିଷରେ ସବୁ ତାଙ୍କୁ ବି ବହୁତ ବଢିଆ ଲାଗେ। ଆଉ ଏବେକା ଛୁଆ ତ କିଛି କରୁନାହାନ୍ତି ବି, ଖାଲି ଆମେ ପାଠ ପଢିବା ଚାକିରି କରେ କିନ୍ତୁ ଏସବୁ ଦେଖୁ ତ ନାହାନ୍ତି କରିବା କଥା ଦୂରର।
ଜାଣିବି ନଥିବେ ଗୁଡାଏ ଜିନିଷର ନାଁ। ହଳ କଣ? ଲଙ୍ଗଳ କଣ? ଜୁଆଳି ଜୋତ କଣ ଜାଣିନଥିବେ? ଆମେ ସେ ଟାଇମରେ କେତେ ସେ ସବୁ ନେଇ ଖେଳୁଥିଲେ, ବେଙ୍ଗେଳା ପଡେ ରାତି ଚାରି ରୁ। ମାରି ପଡିବ ମା ପଡିଲେ ଗୋଟେ ଭୋଜି ହବ। ପୂଜା ହେଇକି ଗୁଡ ଭୋଗ ଲାଗିବ ରାତ୍ ତି ଅନ୍ଧାର ଅନ୍ଧାର ଥିବ। ବଳଦ ମାନେ ଚାଲିବେ। ତାଙ୍କ ପଛରେ ତାଙ୍କୁ ଅଡେଇ ଅଡେଇ ଇଏ ହବ ଧାନ ପାଳ ଝାଡା ହବ। ଇଏ ଅମଳ କରିବା ପାଇଁ ବି ବହୁତ କଷ୍ଟ। ବହୁତ କମ ଅମଳ ହୁଏ। କିନ୍ତୁ ବହୁତ ସ୍ଵାସ୍ଥ୍ୟକର ଖାଦ୍ୟ ଅମଳ ହୁଏ। ଯେମିତି ଶରୀର ପାଇଁ ପୁରା ସୁସ୍ ସୁସ୍ ତ ପୁଷ୍ଟିକର ଖାଦ୍ୟ।
ହଁ ହଁ।
ଏବେ ତ ସବୁ ସାରର ବ୍ୟବହାର ହେଲା। ଔଷଧ ସାର ପକେଇଦେଲେ ଧାନ କାଟିଆଇଁଲେ ବିଲର ଉର୍ବରତା ନଷ୍ଟ, କିନ୍ତୁ ସେତେବେଳେ ସାର ବହୁତ୍ କମ୍ ବ୍ୟବହାର ହଉଥିଲା। ଗୋବର ଖତରେ କାମ ଚାଲିଥିଲା। ଉଉ ଏବେ ଆଉ ସେଦିନ
ବୁଝୁଚନ୍ତି ନା କରୁଚନ୍ତି ସିଏ ହଁ ଦେ ଜିନିଷ ଜଲଦି ହବ ସାର ଦେଇଦବା କରିଦବା ଲୋକ ତ ସବୁ ଆଜିକାଲି ସେ ସାର ଜିନିଷ ଖାଇକି ଦେହ ହିଁ, ତିରିଶ ଚାଳିଶ ବର୍ଷ ହେଲେ ରୋଗ ସବୁ ମାଡି ବସୁଚି। ଆଗକାଳିଆ ଲୋକ ଶହେ ବର୍ଷ୍ ର୍ଷ ବଞ୍ଚୁଥିଲେ ପଛେ ମାନେ ତାଙ୍କ ବୟସ ଅନୁସାରେ ବଞ୍ଚିକି ମାନେ ହଉଥିଲେ କିନ୍ତୁ କିନ୍ତୁ ଦେହ ଖରାପେ ହଉନଥିଲା, ସେମାନେ ରୋଗାଗ୍ରସ୍ତ କେହି ହଉନଥିଲେ। ବାସ୍ ବୟସ ହଉଥିଲା କିନ୍ତୁ ରୋଗାଗ୍ରସ୍ ତ ନଥିଲେ ଏବେ ତ ଘରେ ଘରେ ରୋଗ୍ ଗା କମ୍ ଏଜ୍ ରୁ ରୋଗ।
ଆଗ କାଳର ଲୋକଙ୍କର ଆଗ କାଳ ଲୋକଙ୍କର ଚୁଟି ପାଚୁନଥିଲା ଏବେ ତ ଛୋଟ ଛୋଟ ପିଲାଙ୍କର ବି ଚୁଟି ପାଚି ଗଲାଣି। ସେଇ ସାର ଖାଦ୍ୟ ସାର ଜିନିଷ ଆଉ କଣ ଅଛି?
ଚୁଟି ପାଚିଗଲାଣି। ଉପୁଡି ଯାଉଚି। ଯେହେତୁ ଆମେ ସବୁ ସାର ଖାଉଛେ କୋଉଟା ଗୋଟେ ବି ଅରିଜିନାଲ ଜିନିଷ ଆମେ ଖାଉନେ ଖାଲି ସାର ପକେଇକି କଏ ବଢି ଯାଉଚି କିଏ ଔଷଧ ସବୁ ମିଳୁଚି ପକେଇକି ଜିନିଷ ଟା କେମତି ବଡ ହବ ଆମେ ଖାଇବା। କିନ୍ତୁ ସେ ଏମତି ଗୋଟେ ଗଛରେ କି ଆମ ବାରି ଘର ଜିନିଷ ଯେମିତି ହେଇ ହେଇ ତାକୁ ଯେମତି ହବା କଥା ସେମତି ହଉଛି ଆମେ ଖାଉଛେ ସେଇଥିରେ ଯୋଉ ବାରି ଜିନିଷର ବି ଯୋଉ ସ୍ଵାଦ ଆଉ ଯୋଉ ବଜାର ଜିନିଷର ବି କିଛି ସ୍ଵାଦ ନାହିଁ। ସେମାନେ ମାର୍କ କେଟରେ କେମିତି ଆମେ ବେ ବିକ୍ରି କରିବୁ ବୋଲି ସାର ପକେଇକି ସିନା ଜିନିଷ ଗୁରା ବଢ ବଡ କରିକି ବିକି ଦଉଛନ୍ତି କିନ୍ତୁ କିଛି ସ୍ଵାଦ ନାହିଁ କି ଟେଷ୍ଟ ନାହିଁ।
କିନ୍ତୁ ଭିଟାମିନ୍ ତ ମେନ୍ ତ ଭିଟାମିିନ୍ ନାହିଁ ଆଉ। ସେଥିପାଇଁ ତ ଦେହ ଖରାପ ହଉଛି ହଉଛି ସବୁ ପ୍ରକାର ରୋଗ। ସବୁ ପ୍ରକାର ରୋଗ। ସେତେବେଳେ ଲୋକମାନେ କେତେ କାମ କରୁଥିଲେ ମା ମାନେ ଜେଜେମା ମାନେ ଶିଳରେ ବାଟୁଥିଲେ ଢଙ୍କି କୁଟୁଥିଲେ ଧାନ ବସଉଥିଲେ ଆଉ କୁଟିକି ତାକୁ ଚାଉଳ ବାହାର କରିକି ରୋଷେଇ କରୁଥିଲେ ଚୁଲିରେ ରୋଷେଇଉ। ଥିଲା ଏବେ ସିନା ହାତ ଗୋଡ ଲାଗୁନି ଗ୍ୟାସ ଆଉ ସବୁ ଇଲେକ୍ଟ୍ରିକ ଜିନିଷ ବାହାରିଗଲାଣି ସେତେବେଳେ ରହ ଆଉ କାହିଁ
ସେତେବେଳେ କାଠ ରୋଷେଇ ପୁଣି ଗୋଟେ ଫ୍ୟାମିଲିରେ ବହୁତ ଲୋକ ଥଏ ବଡ ବଡ ଫ୍ୟାମିଲି ଦି ତିନି ଉ ଭାଇ ଥିବେ ତାଙ୍କର ଛୁଆ ବହୁତ ଥିବ ମାନେ। ଫ୍ୟାମିଲିରେ ମିନିମମ୍ କୋଡିଏ ପରିକା ଲୋକ ରହୁଥିଲେ ଏ ସେ ଏତେ ଲୋକଙ୍କୁ ସେମାନେ ରୋଷେଇ ଚୁଲିରେ କରୁଥିଲେ ବା ଶିଳରେ ସବୁ ବାଟୁଥିଲେ ଭାବୁ ତା ଗୋଟେ ଘରେ କେତେ ମାନେ ଗୋଟେ ଜିନିଷ ତରକାରୀ ହେଲେ ଅଧିକ ହଉଥିବ ଭାତ ହେଲେ ଅଧିକ ବସୁଥିବ ନା ଏତେ ଲୋକ ଖାଇବେ ତାପରେ ଧାନ ସେମାନେ ଢିଙ୍କିରେ ଏବେ ତ ସିନା। କେହି ଧାନ ବି ବସଉନାହାନ୍ତି ସବୁ କିଣି ଆଣୁଛନ୍ତି ନହେଲେ ପ୍ୟାକେଟ କିଣି ଆଣିକି ଖାଇ ଦଉଛନ୍ତି ଧାନ କେହି ବସଉନାହାନ୍ତି ଆଗରୁ ଧାନ ବସେଇକି ସେମାନେ ଢିଙ୍କିରେ କୁଟିକି ଚାଉଳ ହବ ଭାତ ତାପରେ ବସିବ ଚାଉଳ ନ ଥିବ ନା ଚାଉଳ। ମାନେ କୁଟିଲେ ଯାଇି। ଭାତ ବସିବ ଖାଇବେ।
ସେ ଖାଇବା ଅଳ୍ପ ଚାଉଳରେ ବି ପେଟ ଭୁରିଯିବ। ସେ ଖାଦ୍ୟର ବାସ୍ନା ଅଲଗା ଥିଲା ଟେଷ୍ଟ ଅଲଗା ଥିଲା ଆଉ ସେ ବି ଶରୀର ପାଇଁ ସୁସ୍ଥ ଥିଲା ଅଳ୍ପ ଖାଆନ୍ତୁ କିନ୍ତୁ ମନ ଶାନ୍ତି ଏବେ ନୁହେଁ ଏବେ ଗୋଟେ ସ୍ଵାଦ ଗୋଟେ ଜିନିଷ ହଜିଯାଇଛି ପାଟିରୁ।
ହଁ ସ୍ଵାଦ ହିଁ ନାହିଁ ଜିନିଷର।
କାଲି ବଞ୍ଚିବା ପାଇଁ ଖାଇବା କଥା। ଆଃ।
ଯାହା ମିଳୁଛି ଯୋଉ ଯୋଉ କୁହନ୍ତିନି ଯୋଉ ଯେତେବେଳେ ଯୋଉଟା ମିଳୁଛି ଖାଇବା କଥା ଏବେ ସେମିତି ହେଇଗଲାଣି କିନ୍ତୁ ଲୋକଙ୍କର ଚିନ୍ତାଧାରା ବି ହଁ କିଣିଦେଇକ ଖାଇଦବା କାହିଁ କରିବା ଏମିତି ବି ରୋଷେଇ ବି ଅଧିକାଂଶ ହଉନି ଏଥର। ହଁ କିଣିକି ଖାଇଦବା ଆଜି କାହିଁ ରୋଷେଇ କରିବା।
ହଁ ବାହାରକୁ ବୁଲିଯିବା ଆର।
ଭାତ ଦି ଦି ଥର ବସେ ଏବେ ତ ଲୋକ ଥରେ ରାନ୍ଧିଲେ ବି କହୁଛନ୍ତି ହଁ ମୁଁ କିଣିକି ଖାଇଦ କିଏ ପରିଶ୍ରମ କରିକି ଗରମ ହଉଛି କିଏ ଗ୍ୟାସ୍ ପାଖରେ ରୋ ଗ୍ୟାସ ସୁବିଧା ଥାଇି। କେବେ ଲୋକ ରୋଷେଇ ବି କରୁନାହାନ୍ତି।
ସେଗୁଡା ତ ରୋଗ ସେଗୁଡିକା ତ ରୋଗ କିଣୁଛି ଆଉ। ଏ ସବ ରୋଗୋଗ। ନହେଲେ ସେତେବେଳର ଚୁଲି ରୋଷେଇ ଲୋକଙ୍କୁ ରୋଗ କଣ ଜାଣିନଥିଲଥିଲେ ଲୋକଙ୍କର ଗ୍ୟାସ୍ କଣ ହେନଥିଲାକ୍ତ।
ଲୋକ ମେଡିକାଲ ବି ଯାଉନଥିଲେ। କାରଣ ସେତେବେଳକୁ ତ ମେଡ଼ିକାଲ ନଥିଲା ଏତେ ରୋଗ ବାଗ ନଥିଲା ବୈଦ୍ୟ ଜିନିଷ କିନ୍ତୁ ତଥାପି ବି ହେରା ବି ଏତେ କରୁନଥିଲା କାରଣ ରୋଗ ନଥାଏ ଏମିତି ଥଣ୍ଡା ଜ୍ର ହୁଏ କିନ୍ତୁ ଏବେ ଯେଉଁ ଡାଇବେଟିସ୍ ଗ୍ୟାସ୍ ଘରେ ଘରେ ବ୍ଲଡ଼ ପ୍ରସର ଏସବୁ ତ ନଥିଲା ଲୋକଙ୍କର।
ସେତେବେଳେ ଣ୍ଡାଜରେ ଲୋକ ମଉ ଖାଇ ଦନ୍ତି? ଥିଲେ ତୁଳସୀ ରସ ଖାଇଉ। ଏବେ ମେଡିସିନ ଚାଲ ଟିକେ କଣ ଖାସ ହେଲା ଚାଲ ମେଡିକାଲ। ଏସବୁ ଆଉ।